ହ୍ୟାଲୋ ହ୍ୟାଲୋ ଗୁଡ ଗୁଡ଼୍ ଇଭିନିଂ ଭେରି ଗୁଡ଼୍ ଇଭିନିଂ କେମିତି ଅଛନ୍ତି ଆପଣ?
ଭଲ ଭଲ।
ଭଲ ଅଛନ୍ତି, କଣ ଖାଇଛନ୍ତି ଆଜି?
କଣ ଆଜି ଚିକେନ୍, ଭାତ, ଡାଲି, ପାମ୍ପଡ଼।
ଓହ୍ୱା।
ହୁଁ, ଆଜି ବାରଟା ସେମିତି ଆଉ
ଆଚ୍ଛା, ଆଚ୍ଛା ହଉ ହଉ ଠିକ୍ ଅଛି।
ହେଲେ କଣ ହବ ଯେମିତି ଗରମ ହଉଛି ଯେ ପ୍ରବଳ ଗରମ ଆଉ।
କଣ ସିଜିନ ଚାଲିଛି ସେମିତି ଆଉ କଣ କରିବାକୁ ବର୍ଷା ଖରା ଶୀତ ସବୁ ସହିକି ରହିବାକୁ ପଡୁଛି ଆଉ
ଏବେ ତ ଦି ଦିିନ ହେଲାଣି ବହୁତ ଗରମ ହଉଛି
ଆଚ୍ଛା ତମ ଗାଁରେ
ହ କରେଣ୍ଟ ବି ନାଁଇ କାଟି ଦେଇଛି କରେଣ୍ଟ
ଆଚ୍ଛା ଆଚ୍ଛା
ହଁ
ପାଠପଢ଼ା କେମିତି ଚାଲିଛି ଆପଣଙ୍କର
ହଁ ପାଠ ପଢ଼ା ଚାଲିଛି ଆଉ
ଆଚ୍ଛା କି ଏକ୍ଜାମ ଅଛି ଆପଣଙ୍କର ପ୍ରିପାରେସନ୍ କେଉଁ ଏକ୍ଜାମ ପାଇଁ ହେଉଛନ୍ତି କି?
ଉ କମ୍ପିଟେଟିଭ ଆର ଆଇ ଏଜାମ ଟା ଅଛି
ଆଚ୍ଛା ଆଚ୍ଛା ଆର ଆଇ ଏକ୍ଜାମ ଅଛି ଆପଣଙ୍କର
ହଁ
ପ୍ରିପାରେସନ ବଢିଆ ଚାଲିଥିବ ଆପଣଙ୍କର ଆଉ
ହଁ ଚାଲିଛି ଆଉ
ଭଗବାନ କରନ୍ତୁ ଏଥର ଆପଣଙ୍କର ଜବ ହେଇଯାଉ ଯୋଉ ଏମ୍ ପାଇଁ ଆପଣ କମ୍ପିଟେଟିଭ ଲାଇନ୍ ଧରିଛନ୍ତି ସେ ଏମଟା ଆ ଆପଣଙ୍କୁ ଶୀଘ୍ର ମିଳିଯାଉ ଆଚ୍ଛା ଆଉ କୁଆଡ଼େ ବୁଲାବୁଲି କରିନାହାନ୍ତି କି ଆପଣ ଆଜି
ନା ଯାଉ ଯାଇନି କୁଆଡେ
କୁଆଡେ
ଗରମ ଯେମିତି ହଉଛି ଯେ ଯିବାକୁ ଇଚ୍ଛା ନ ନାହିଁ ନହେଲେ ଯାଇଥାନ୍ତେ ଆଜି ଇବିନିଙ୍ଗ ପ୍ଳାନିଙ୍ଗ ଥିଲା ଯେ ଆଉ କଣ କର
ଆଚ୍ଛା ଆଉ କୁଆଡେ କୁଆଡେ ଆପଣ ବାହାରକୁ ବୁଲିସ ଛନ୍ତି ନା ନାଇଁ କେବେ କେମିତି ଲାଗେ ବାହାରେ ବୁଲିବା ପାଇଁ? ମାନେ ଆମ ସିଟି ବାହାରକୁ ଯିବାକୁ କୁଆଡେ ଯାଇଛନ୍ତି ନା ନାଇଁ ବାହ
ସ୍ତିଟି ବାହାରକୁ ତ କେବେ ଯାଇନାହିଁ। କିନ୍ତୁ ଓଡିଶା ଭିତରେ ବହୁତ ଜାଗା ଭିଜିଟ କରିଦେଇଛି ଆଉ।
କୁଆଡ଼େ କୁଆଡ଼େ ଯାଇଛନ୍ତି?
ଓଡିଶା ଭିତରେ?
ହୁଁ।
ସବୁ ଓଡ଼ିଶା ଭିତରେ ସବୁ ଡିଷ୍ଟ୍ରିକ୍ଟା ବୁଲିଛି ପ୍ରାୟ।
ଆଚ୍ଛା କୋଉ ଡିଷ୍ଟ୍ରିକ୍ଟା ଆପଣଙ୍କୁ ବହୁତ ପସନ୍ଦ ଲାଗେ?
ହେଲେ ବି ତ ବହୁତ ରହିଯାଇଛି ହଁ ଡିଶ ଟି ମୋ ମୋର ଫେବରାଇଟ ଜାଗା ତ ପୁରୀ ଆଉ।
ଆଚ୍ଛା ପୁରୀ ପୁରୀ ଗଲେ କଣ କରନ୍ତି ମୁଖ୍ୟ କଣ ଭଗବାନଙ୍କ ଦର୍ଶନ ତ ହଉଥିବ। ତା ବାଦ ଆଉ କଣ ଭଲ ଲାଗେ ଆଛା। ହୁଁ ହୁଁ ହୁଁ ମହାପ୍ରସ
ହୁଁ ମହାପ୍ରସାଦ ନ ଖାଇଲେ ଆଉ
ମାନେ ପୁରୀ ଯିବାର କିଛି ମୂଲ୍ୟ ରହିବନି।
ମୂଲ୍ୟ ନାହିଁ ଟଙ୍କ ତୋରାଣୀ ଟଙ୍କ ତୋରାଣୀ ଆ ଙ୍କ ବାହାରେ ମିଳୁଥିଲା ଏପଟେ ବି ତ ମିଳୁନାହିଁ ଭିତରେ ଆଉ ଭିତରେ ମିଳୁଛି ଯେ ବହୁତ କମ ଆଉ।
ଆଚ୍ଛା ଆଚ୍ଛା ଲାଷ୍ଟ ଟାଇମ କେବେ ଯାଇଥିଲେ ପୁରୀ ହଁ ହଁ। ଯାଇଛି ଯାଇଛି ମୁଁ ବି ବହୁତ ଥର ପୁରୀ ଯାଇଛି ଭଗବାନଙ୍କ ଦର୍ଶନ ବି କରିଛି। ଫ୍ୟାମିଲି ସହିତ ଯାଇଛି ସାଙ୍ଗସାଥି ସହିତ ମଧ୍ୟ ଯାଇଛି। ବେଳେ ବେଳେ ଏମିତି କିି ଏଇ ଆମର ଏକ୍ଜାମ ବି ଯଦି ହୁଏଗଲେ ବି ସାଙ୍ଗସାଥି ସହିତ ଚାଲ ବୁଲିକି ଆସିବା କହି ବୁଲିବି ପଳେଇଛୁ ଆମେ। ଭଗବାନଙ୍କ ପାଖକୁ ଯିବ ଭଗବାନଙ୍କ ଦର୍ଶନ କରବ ମହାପ୍ରସାଦ ଖାଇବ ମାନେ ତାର ଗୋଟେ ଆନନ୍ଦ ଅଲଗା ସେଟା ଭାଗ୍ୟରେ ଥିଲେ ସେ ଜିନିଷଟା ମିଳେ। ଆଉ କୁଆଡେ କୁଆଡେ ଆପଣ ଯାଇଛନ୍ତି ବାହାରେ ବୁଲବାକୁ ମାନେ ଏମ୍ତି ଟୁରିଜିମ୍ ପ୍ଲେସ୍‌ ନା କଣ?
ହଁ କୋଣାର୍କ ଯାଇଛି ଆହୁରି ଗଲେ ହୁଁ। ଭୁବନେଶ୍ୱର ତ ସବୁ ପ୍ଲେସ୍‌ଟା ବୁଲି ଦେଇଛି। ଯାଜପୁର ଯାଇଛି କେଇନ୍ଦ୍ରାପଡ଼ା ଯାଇଛି।
ଆଚ୍ଛା ଆଚ୍ଛା।
ହୁଁ ନନ୍ଦନକାନନ ବି ଯାଇଛି।
ନା ହେଲା ବହୁତ ଭଲ ଭଲ ଜିନିଷ ଯାଇଛନ୍ତି ବୁଲିବା ପାଇଁ ଆଉ।
ସବୁ ତ ବୁଲି ଦେଇଛି ଆଉନି ଖାଲି ଇଚ୍ଛା ଯେ ବାହାରକୁ ଯିବା ପାଇଁ ଆଉ ଷ୍ଟେଡ୍‌ ବାହାରକୁ। ହବ ସେଟା ବି ଜବ୍ ହେଲା ପରେ ଯିବା ଗୋଟେ ପ୍ଲାନିଂ କରିକି ଆଉ।
ଫରେନ୍ ଜବ୍ ହେଲେ ସେଟା ତ ଆହୁରି ଭଲ। ଫରେନ ରେ ରହିକି ଜବ ବି କରିବୁ ନାଇଁ ଜବ ଯୋଉଟା ବି ହଉ ସେଟା କିଛି ଦିନେ ଦେଶ ପାଇଁ କିଛି ମାନେ ଉନ୍ନତି କରବାର ଅଶିକ୍ଷିତ ସମାଜ ଯୋଉ ଅଛି ଶିକ୍ଷିତ ହବାର ନା ସେ ବି ସେଠି ଜବ୍ କରିବା ମାନେ ତା ମାନେ ନାହିଁ ଯେ ଆମ ନିଜ ପାଇଁ ହିଁ କିଛି କରବା। ଜବଟେ କରିବା ମାନେ ତାର ଅର୍ଥ ଆମେ ମାନେ ନିଜ ଦେଶ ପାଇଁ ବି କିଛି କରବା। ଗରିବ ଲୋକ ପାଇଁ ହେଲ୍ପ ସାହାଯ୍ୟ କରିବା। ସେମତି ସବୁ ଯାହାବି ହଉଛି ସେମତି ଆଚ୍ଛା ଆଚ୍ଛା।
ଆଉ କୁଆଡେ କୁଆଡେ ବୁଲିଚନ୍ତି ଏଠି ଓଡିଶା ଭିତରେ।
ମୁଁ ବି ହଁ ମୁଁ ବି ଓଡିଶା ଭିତରେ ବହୁତ୍ ଜାଗା ବୁଲୁଛି ବହୁତ୍ ମାନେ ମୋର ବି ଏମିତି ବହୁତ୍ ଜାଗା ରହିଯାଇଛି ବୁଲିଛି ପ୍ରାୟ ବହୁତ୍ ଜାଗା। ବହୁତ୍ ଯାଇଛି କଟକ ସୋନପୁର ସମ୍ବଲପୁର ତାପରେ ମୁଁ ବହୁତ୍ ଥର ଯାଇଛି ପୁରୀ ଗଲେ ତ ଆମର ଭୁବନେଶ୍ୱର ଜାଣିଛ ମନ୍ଦିର ମାଳିନି ସହରଟା ଥିଲା। ସେଠି ଗଲେ ବିଭିନ୍ନ ମନ୍ଦିର ବି ବୁଲାବୁଲି କରିକି ଆସିଛୁ ଆମେ। ବହୁତ୍ ଭଲ ଲାଗେ ଶାନ୍ତି ସ୍ତୂପ ଯାଇଛି। ତାପରେ ଓଡିଶା ବାହାରକୁ କୁଆଡେ ହାଇଦ୍ରାବାଦ ହିଁ ଥରେ ଯାଇଥିଲି ଗୋଟେ ଏମତି ଗୋଟେ ମେଡିସିନ ଇରେ କାମ କରୁଥିଲି ବାରେ। ପାଇଁ ଯାଇଥିଲି ଭଲ ଲାଗେ ସବୁ ବାହାରେ ବୁଲିବାକୁ ବହୁତ୍ ପସନ୍ଦ ଲାଗେ କିନ୍ତୁ ନିଜର ବି ଗୋଟେ ପରିଶ୍ରମ ଲାଗିଛି ଦେଖିବା। କୋଉଠି ମୁଁ ବି ପାଠ ପଢ଼ାପଢ଼ି ଚାଲିଛି ପାଠ ପଢ଼ିକି ଦେଖିବା କୋଉଠି ଗୋଟେ ଦି ପଇସା ରୋଜଗାର କଲେ ତ ପୁଣି ବାପା ମାଆଙ୍କର ସ୍ୱପ୍ନ ବି ପୂରଣ କରାହବ ନିଜର ସ୍ୱପ୍ନ ବି ପୂରଣ ହବ।
ହୁଁ ତାପରେ ବୁଲାବୁଲା ଷ୍ଟାର୍ଟ ଟା ହବ ଆଉ।
ହଁ ତାପରେ ଜବ୍ ଟା ହେଲା ପରେ ଧୀରେ ଧୀରେ ବୁଲାବୁଲି ଷ୍ଟାର୍ଟ ହବ ଆଉ। ହଁ ସେଟା ହେଲା ବୟସ ବି ହେଲାଣି ନିଜେ ଏମ କମ କରିବାକୁ ପଡ଼ିବ ଏଇନି।
ହୁଁ। ଆଉ ନିଜକୁ ବି ଭଲ ଲାଗୁନେହିଁ ଯେ ଆହୁରି ବାପା ମାଆଙ୍କୁ ପଇସା ନବା ପାଇଁ।
ହଁପା। ଆଉ କଣ କରନ୍ତି ଆଉ ଘରେ ଖାଲି ସମୟ ପାଇଲେ ଆପଣ କଣ କରନ୍ତି ମାନେ ପାଠ ପଢା ଛାଡିକି ବାକି କଣ ନିଜର ହବି କଣ ତମର ଯୋଉଟା ପସନ୍ଦ ଲାଗେଯେ ନାହିଁ ଖାଲି ସମୟ ପାଇଲେ ମୁଁ ଏଇ ଜିନିଷ ଟା କରିବି ବୋଲି। ସେମିତି କିଛି ତ ଆପଣଙ୍କର ହବି ଥିବ।
ସେମିତି ହବି ବ
ହେଲେ ମୁଁ ପାଠ ତ ପଢୁଛି ତା ବାଦ ବି ଖେଳା ବୁଲା କରିବା ପାଇଁ ଭଲ ଲାଗେ। ତାପରେ ପେଣ୍ଟିଂ କରିବା। ପାଇଁ ମୋତେ ମାନେ ବହୁତ ଭଲ ଲାଗେ ଫ୍ରି ଟାଇମ୍ ପାଇଲେ ମୁଁ ବହୁତ ସାରା ପେଣ୍ଟିଙ୍ଗ ବି
ସବୁ ସବୁ ଟାଇପ ର ପେଣ୍ଟି ଅଛି। ଭଗବାନଙ୍କ ଫଟୋ କରିଛି ନଚୁରାଲ ଜିନିଷ କରଛି ନେଚର ର ବି ବହୁତ ଫଟୋ ଯାହାବି ଯେତେବେଳେ ଗୋଟେ ମନକୁ ଆସିଯାଏ ଆଙ୍କିଦିଏ ସେଇଟା ଯାହା ଗୋଟେ ସେଟା ଗୋଟେ ଛୋଟବେେଳେ ସ୍କୁଲ ଟାଇମରେ ଯେତେବେଳେ ସେତେବେଳେ ବହୁତ। ପ୍ରୋଜେକ୍ଟ ଆସେ ତାପରେ ଷ୍ଟେଟ୍ ଲେବଲ ବି ଏମିତି ଥରେ ଯାଇଥିଲି ମୁଁ ଡ୍ରଂ ପାଇଁ ହି ତାପରେ ସ୍କୁଲ ଟାଇମରେ ହଁ କଳାଟା ଅଛି ସେଟା ଏଇନେବି ବେଳେ ବେଳେ ସବୁବେଳେ ନା ସ୍କୁଲ ଟାଇରେ ପ୍ରାୟ କିନ୍ତୁ ଏବେ ଟିକେ କଣ ନିଜକୁ ଟାଇମ ଦବାକୁ ପଡୁଛି ନିଜର ହବି ଆଉ ଭୁଲି ହଉଛି ମନର ଗୋଟେ ରହିଯାଇଛି ନା ସ୍ମୃତି ହଁ ପ୍ରାଇଜ୍ ବି ବହୁତ ଜାଗାରେ ମୁଁ ପାଇଛି ଡ୍ରଇଂ ପାଇଁ ପାଇଛି ତାପରେ ଡିବିଟ୍ ପାଇଁ ବି ପାଇଛି। ସ୍କୁଲକୁ ଯାଇକି ସେଠି ବି ଫାଷ୍ଟ ସେକେଣ୍ଡ ପ୍ରାଇଜ୍ ବହୁତ ଭଲ ଲାଗେ ସେଇଟା।
ହୁଁ।
ବଢିଆ।
ଆଉ। ସେଇଥିପାଇଁ ନିଜର ହବି ଯୋଉଡା ଥିଲା ବଜାଇ ରଖିବା ପାଇଁ କରୁଛି ବେଳେ ବେଳେ କରିଥାଉଛି ତାପରେ ରୋଷେଇ ବି ବେଳେ ବେଳେ କରିବାକୁ ଭଲ ଲାଗେ। ସବୁ ସବୁ ପ୍ରକାର ଆଇଟମ ହଁ ରୋଷେଇ ବି ଜାଣିଛି। ତାପରେ ବାକି ଘରର ଅନ୍ୟାନ୍ୟ କାମ ଯେତିକି ସବୁ ରୋଷେଇ ଜାଣିଛି ମୁଁ ଯୋଉଟା ସେମିତି କିଛି ନାହିଁ ଯେତେବେଳେ ମୋର ଯୋଉଟା ଆସିଲା ମୌସମ ଦେଖିକି ବେଳେ ବେଳେ ସେମିତି ବନାଯାଏ ନା। ଏମିତି ଖାଇଦେଉ ଆଉ। ଆଉ ବାକି ଖେଳା ବୁଲା ସେଟା ବେଳେ ବେଳେ ଯେତେବେଳେ ସମୟ ମିଳେ
ଆମେ ଆଉ ଏବେ କୋଉଠି ଖେଳି ପାରୁଚୁ। ଯାଆଁ ଖେଳିଲେଣି ସେ ଲୁଡୁ ଗେମ୍ ଟିକେ ଖେଳୁଛୁ।
ଯାଆଁ ଥିଲା ଖେଳ ସମୟ ମାନେ ସେଟା ଥିଲା ଛୋଟ ବେଳର ସମୟ ଥିଲା ରାଜୁକି ଟାଇମି ରେ କି। ମାନେ ଦାଇତ୍ୱ ବୋଲି ଇ ନିଜର ନଥିଲା ନା ମୁଣ୍ଡରେ କିଛି ବାହାର କରି ରିଲାକ୍ସ ରେ। କେବଳ। ମାନେ ସ୍କୁଲୁ ଯାଅ ଆସ ସ୍କୁଲୁରେ ପାଠ ପଢ ବାକି ଏତିକି ଟାଇମି ରେ ଘରେ ଆସିକି। ପାଠ ବି ପଢିଥାଉ କିନ୍ତୁ ସେଇ ଟାଇମ ର ମଜା ଟା ଯୋଉଟା କି ଖେଳା ବୁଲା କରିବାର ଥିଲା। ସେ ଟାଇମି ରେ ଆଉ ଏବେ ଆଉ ସେ ସମୟ ଅଛି। ସେ ଯେ ସମୟ ନାହିଁ। ଛୋଟବେଳ ସମୟ ସେମତି ଥିଲା। ସେତେବେଳେ ସବୁ ମଜା ମସ୍ତି। ସାଙ୍ଗସାଥି ସହିତ ଆମେ ସ୍କୁଲୁ ଯାଉ ମିଶିକି। ଖେଳିବୁ ମାନେ କେତେ ମାନେ ଛୋଟ ଛୁଆ ବେଳେ ଯେତିକି ସବୁ ଖେଳ ଆମେ ସବୁ ଖେଳୁଥାଉ। ସେତେବେଳେ। ତାପରେ ସ୍କୁଲୁ ଥ୍ରରୁ ବି ଆମେ ଏମିତି ପ୍ରୋଗ୍ରାମ୍ ହେଲେ କିି ବୁଲିବାକୁ ଯାଉ ଥରେ ଥରେ କ୍ୟାମ୍ପ ବି ହୁଏ। ସ୍କାଉଟୁ କ୍ୟା ଆପ ହେନେ। ବିୟାଶୀ କ୍ୟାପ ହେନେ ଯଉ କ୍ୟାପ ହୁଏନିକି କ୍ୟାପ ଟିମିରେ ଆମେ ବହୁତୁ ଥର ଯାଇଛୁ। ଆମ ସ୍କୁଲୁକୁ ବି ଏମତି କ୍ୟାମ୍ପ ରେ ଆସିଛନ୍ତି ସେତେବେଳେ ମାନେ ବହୁତୁ ମଜା ମସ୍ତି ତାପରେ ସ୍କୁଲୁ ରେ ଯେତେବେଳେ ପୂଜା ହୁଏ କଣ ଫଙ୍କସନ ହୁଏ। ସେ ମାହଲୁ ଗୋଟେ ଅଲଗା ଥାଏ।
ଟିକେଟ କରୁଥିଲ?
ନ ଖାଉ ଗୋଟେ ପାର୍ଟିସିପେଟେ କରିକି। ବହୁତୁ ଭଲ ଲାଗେ ସ୍କୁଲୁ ଲାଇଫି ଟା ଦେଖ ଦେଖି ବାକୁ ଗଲେ କଲେଜ ଲାଇଫି ଠୁ ବି ବହୁତୁ ଭଲ ଥିଲା। ସେତେ ସାଙ୍ଗସଥି ଛୋଟ ଛୋଟବେଳ ର ସାଙ୍ଗସାଥି ଥିଲେ ନା। ସେଟା ମା କିନା ବହୁତୁ ଭଲ ଲାଗେ।
ବଢିଆଉ।
ୟା ଉଁ। ହୁଁ ହଉ।
ଲାଇଫି ତ ଏଇଆ ଜୀବନ ତ ଏଇଆଉ।
ହଁ ସେହିତ ତ ଜୀବନ ଆଉ କଣ କରିବା। ଦିନି ଚାନ୍ଦି ଲାଇନୀରେ ଦେଖ ଆଉ ଭଗବାନଙ୍କର ଆଶୀର୍ବାଦ। କୋଉଠି କଣ ବୋଲେ। ଜଗବତଲ କେନ୍ ଗିରେ। କିଏ। ବାପା ମାଙ୍କର ସ୍ୱପ୍ନ ବି ପୂରଣ କରିବା ନିଜର ସ୍ୱପ୍ନ ବି ପୂରଣ କରିବା ଆଉ। ଏହା ହିଁ ଏବେ ନିଜର ଲାଇଫି ର ଏମ୍ ଅଛି।
ଉଁ ହୁଁ।
ଏହାର ପରିଶ୍ରମ ତ ଜାରି ରହିଛି ଦେଖାଯାଉଁ ଆଗକୁ କଣ ହଉଛି। ଭଗବାନଙ୍କର ଆଶୀର୍ବାଦ ଥିଲେ ନିଜର ପରିଶ୍ରମ ବଳେ ଭରସା
ଗୋଟେ ଦିନି ଦିନେ ନା ଦିନି ହବ ନାଁ।
ହଁ ହଉ। କରିନି ବହୁତୁ ଖୁସି ଲାଗିଲା ତମ ସହିତ କଥା ହେଇକି ବହୁତୁ ବହୁତୁ ଧନ୍ୟବାଦ ଆପଣଙ୍କୁ।
ହଁ ହଁ। ହଉଁ ହଁ।